ହଁ କନ୍? କଣ କରିବି ଏଇ ଏଇ ବସିଥିଲି ଆଉ, ତମେ କଣ କରୁଛ?
ଏଇଠି ଶୋଇଥିଲି।
ହଁ ଆଉ ଖାଇଛ ନା?
ଉୁଁ ଆମର ରୁଟି ଆଉ ଭଜା ହେଇଥିଲା।
ଓହୋ ଆ କଣ ଖରା ବେଳେ ଆଜି ରୁଟି ଭଜା ଖାଇଛ?
ହଁ ହେଇଯାଇଥିଲା ଆଉ ଭାତ ବନେ ବନା ହେଲାନି ଆଉ।
ଓହୋ ଏ ରୁଟି ଆଉ କି ଭଜା କରିଥିଲ?
ଆଳୁ ଭଜା।
ଓହୋ ତମେ ନିଜେ କରିଥିଲ ନା କଣ?
ନା ମ ମା।
ହଁ ହଁ ଆଉ? ଆଉ ସବୁ ଭଲ ନା ତମର?
ଉୁଁ ହୁଁ ଆମେ ରାତିରେ ଭାତ ଖାଇବୁ।
ଓହୋ।
ଦିନେରେ ରୁଟି ଖାଇବି ରାତିରେ ଭାତ ଖାଇବି
ୟା ସହ।
ଓଲ୍ଟା ମୁଁ ପାଉଛି।
କଣ ଦିନରେ ଭଲ ଲାଗେନିକି ଭାତ ଖାଇବା ପାଇଁ?
ନା।
ହୁଁ ହୁଁ।
ହୁଁ।
ଶୋଇଛ ତାହେଲେ ଏବେ?
ନା ଶୋଇନି କହୁ
ଓଁ ହୋ।
ଏଇଟା ଆସି ବସିଲି ଦୋଳି ଉପରେ
ଓହୋ। ଦୋଳି ତାହେଲେ ରଜ ସରିଲାଣି ନା ସରିନି ତମ ଆଡେ?
ଉଁ ଆମର ସରିଲାଣି କିନ୍ତୁ ସ୍ୱବ୍ ଯୋଉ ଦୋଳିଗୁରା ସ୍ବବ୍ ଯୋଉ ଘରେ ସଜାନ୍ତି ଯୋଉ ଦୋଳିଗୁରା
ଓହୋ। ଆଉ ତମଆଡେ ରଜରେ ଦୋଳି ପଡିଥିଲା? ଆଉ ରଜରେ ତମର ତମ ପଟରେ ରଜ କେମିତି ରଜ କେମିତି କଣ ତମ ଆଡେ ହୁଏ?
ଆ
ତମ ଆଡେ ରଜ କେମିତି କଣ ହୁଏ?
ନା ଆମର ମେଳା ଭଳିଆ ପଡେ ରଜ ମହତ୍ସବ ପାଁଶହ ଛଅଶହ ଟା ଦୋଳି ଲାଗେ ପୁରା ପାଖାପାଖି ଯାଉଥିବ ଦୋଳି ଗୁଡା
ବାବାରେ
ଉୁଁ ଉଁ
ଆଉ କେମିତି କଣ ହୁଏ କହିଲେ ତମ ଆଡେ ରଜ ପାଳନ ହୁଏ କେମିତି?
ନାଚ ଗୀତ ହୁଏ ଷ୍ଟେଜ ହେଇଥିବ। ବଡ ବଡ ଷ୍ଟେଜ ଖିମ୍ଜି, ଲାଲଚନ୍ଦ ଆଉ ତନିସ୍କ ଏମାନେ ସବୁ ଆସନ୍ତି ଦବା ପାଇଁ ପ୍ରାଇଜ୍
ହୁଁ ହୁଁ।
ଟୁକନ ଉଠେ ଏମାନଙ୍କର। ଆଉ ଆଉ କଣ ପ୍ରାଇଜ୍ ଫାଇଜ ଦିଅନ୍ତି, ନାଚ ହୁଏ, ଗୀତ ହୁଏ ଆଉ ତାସ ଖେଳ ହୁଏ, କୁଚି ଖେଳ ହୁଏ, ଚିତ୍ରାଙ୍କନ ହୁଏ। ଉ ଆଉ ମୁରୁଜ ପକା, ଝୁଟି ପକା, ଆଉ କଣ ଶ ଙ୍ଖ ଫୁଙ୍କା, ଆଉ ଏମିତି ଆଉ କଣ ବେଲୁନ ଫୁଙ୍କା ଆଉ ଲକ୍ଷ୍ମୀପୁରାଣ ଗାଆନ୍ତି ଆଉ କଣ ମେହେନ୍ଦୀ ଲଗା ଆଉ ଆଉ ଖାଇବା ପିଇବା ବି ସେଇଠି ହୁଏ। ଆଉ ପିଠା ପିଠା ଯେଝା ଯେଝା ଘରୁ କରିକି ନିଅନ୍ତି ସେମାନେ ଚାଖିକି କୁହନ୍ତି।
ଓହୋ। କଣ କଣ ପିଠା ସବୁ କରନ୍ତି?
ସବୁ ପ୍ରକାର ପିଠା ମାନେ ପୋଡ ପିଠା, ଆଉ ମଣ୍ଡା ପିଠା, କାକରା ପିଠା, ଯିଏ ଯୋଉ ପିଠା କଲା ସେଟା ସବୁ ଚାଖିକି ସେମାନେ ଟେଷ୍ଟ କରି ଜର୍ଜମେଣ୍ଟ ଜର୍ଜମାନେ
ହୁଁ ହୁଁ।
ହଁ ଯେ
ହଁ ଭଲ ହୁଏ ତମ ଆଡେ ତ ବହୁତ ଭଲ ତାହେଲେ ରଜ ହୁଏ।
ମ୍ୟୁଜିକ ଚେୟାର ହୁଏ। ସ୍ତ୍ରୀ ଲୋକମାନେ ଖେଳନ୍ତି, ଝିଅମାନେ ଖେଳନ୍ତି, ଛୁଆଗୁଡା ଖେଳନ୍ତି ଛୁଆଗୁଡା ନାଚନ୍ତି।
ଓହୋ। ତମେ ପାଟିସିପେଟ କରିଥିଲ ନା? ଓହୋ ତମେ କୋଉଟାରେ ପାର୍ଟିସିପେଟ କରିଥିଲ?
ମୁଁ ସବୁଥରେ କରିଥିଲି। କଣ ସବୁଥିରେ ଆମେ ପାଇବୁ ବୋଲି କଣ ମାନେ ଅଛି।
ନା।
ଅ ମୁଁ ଡ୍ରଇଂ ରେ ପାଇଲି। ମୋ ଭଉଣୀ ପାଇଲା ଡ୍ୟାନ୍ସରେ।
ଓହୋ।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
ଭଲ ହୁଏ ତ ତମ ଆଡେ ରଜ ତ ବହୁତ ଭଲ ହୁଏ।
ହୁଁ ପାଶହ ଛଅଶହ ଟା ଦୋଳି ଲାଗିବ ପୁରା ବହୁତ ବହୁତ ବାଟ ଯାଉଥିବ ସବୁଗୁଡା।
ତମେ ଦୋଳି ନା?
ହୁଁ।
ତମକୁ ଦୋଳି ଖେଳିବାକୁ ଭଲ ଲାଗେ ଡର ଲାଗେନି?
ନା।
ହୁଁ ବହୁତ ଦୋଳି ଖେଳିଥିବ ଏଥର।
ହୁଁ।
ଆମ ଆଡେ? ଏମିତି ହୁଏନି। କିନ୍ତୁ ହୁଏ, ଷ୍ଟେଜ ଫେଜ ହୁଏ ରଜ ମହୋତ୍ସବ ଷ୍ଟେଜ ଫେଜ ହୁଏ। ଛୁଆମାନେ ବି ନାଚନ୍ତି। ଜଜ୍ ମାନେ ଆସନ୍ତି ତାଙ୍କୁ ପ୍ରାଇଜ ଫ୍ରାଇଜ ଦିଅନ୍ତି। କିନ୍ତୁ ମାନେ ଏତେ ଗହଳିରେ ହୁଏନି।
ଉଁ ବାସ୍କେଟ ବଲ୍ ହୁଏ ସେଇଠି ଖେଳ। ବହୁତ ଲୋକ ପୁରା ଦଶଟା ଏଗାରଟା ଯାଏଁ ଲୋକ ସେଠି ରୁହନ୍ତି।
ଓହୋ। ଆମର ସେ ପନ୍ଦରଟା କୋଡିଏଟା ଭଳିଆ ଦୋଳି ପଡେ। ଆଉ ଯୋଉ ବ୍ରେକ ଡାନ୍ସ ଫ୍ରେକ୍ ଡାନ୍ସ ଦୋଳି ଯୋଉ ଆଉ ରାମ ଦୋଳି।
ନା ଆମର ସେଗୁଡା ପଡେନି ସେ ଦୋଳି ଝୁଲା ଦୋଳି ଯୋଉରା ପଡେ। ସବୁ ଦଉଡ଼ିରେ ବନ୍ଧା ହେଇଥିବ।
ହୁଁ ହୁଁ। ଆମର ସବୁ ସେ ଦୋଳି ପଡେ ମେଲଣ ପଡେ। ବୁଲାବୁଲି କରିବା ପାଇଁ ସମସ୍ତେ ଯାଆନ୍ତି।
ହୁଁ ହୁଁ।
ଏମିତି ହୁଏ ଆଉ। ସନ୍ଧ୍ୟା ହେଲେ ସମସ୍ତେ ବୁଲା ବୁଲି କରିବା ପାଇଁ ଯାଆନ୍ତି ଆଉ।
ଆମର ସବୁ ଦିନରେ।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
ସକାଳୁ ପୁରା ସକାଳୁ ପୁରା ହବ ସାଢେ ସାତଟା ଯାଏ।
ହୁଁ ହୁଁ।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
ନାଇଁ କି ସକାଳୁ ବି ଜଜ ଆସନ୍ତି ସେମାନେ କିଛି ଟା ଯୋଉ ଖାଆନ୍ତି ଖାଆନ୍ତି ସବୁ କରନ୍ତି ଆ।
ହଁ ଖାଇବା ପିଇବା ବି ହୁଏ ସେଠି।
ଉଁ ହୁଁ। ଯାହା ହଉ ରଜ ତ ତମର ବହୁତ ଭଲ ହୁଏ।
। ଆମର ସେଇଠି ପାଖାପାଖି ଦିଟା ରଜ ହଉଚି।
ଅ ହଁ।
ତ ଏଠୁ ସାରିକି ସେଠି ପଳଉ ସେଠୁ ସାରିକି ଏଠିକି ଆସୁ ଏମିତି।
ଓହୋ ପାଖରେ ପାଖରେ ହୁଏ ନା ଭଲ ଲାଗେ ଆଉ।
ବହୁତ ସାରା ଲୋକ ହୁଅନ୍ତି ନା ଚାରି ଦିନି।
ଓହୋ। ମାନେ ପାଣି ବୁହା ଠାରୁ ହୁଏ ନା ଶେଷ ରଜ ଯୋଉ ପରଦିନ ବନ୍ଦ ହୁଏ? କୋଉ ଦିନ ଠାରୁ କୁହନ୍ତୁ ତେର ତାରିଖ ଠାରୁ ତମର ହୁଏ ନା ପନ୍ଦର ତାରିଖ। ପନ୍ଦର ଆଉ ଚଉଦ ହୁଏ।
ହୁଁ ତେର ଚଉଦ ପନ୍ଦର ନା ଚାରି ଦିନ ହୁଏ ନା। ଚଉଦ, ପନ୍ଦର, ଷୋହଳ, ଷୋହଳ ସତର ଯାଏ।
ହୁଁ ହୋଁ ହୁଁ। ଆଉ ଭଲରେ ରଜ ତମର ହୁଏ ଆଉ।
ହୁଁ।
ହ ଆଉ ତମେ କେବେ ଆସୁନ ଆମ ପଟ ଆଡେ ବୁଲିକି ଯିବ ରଜ। ମତେ ଏତେ ବେଶୀ ଭଲ ହୁଏନି। କିନ୍ତୁ ହୁଏ ଆମର ମେଲ ଭଳିଆ ପଡେ ଆଉ ଯାତ୍ରା ଭଳିଆ ଆଉ।
ଆମର ଏଠି ମେଲଣ ଭଳିଆ ଆମର ବି ଏଇଠି ଷ୍ଟଲ ଫଲ ସବୁ ପଡିଥିଲା ଖାଇବା ଷ୍ଟଲ ଇଏ ସିଏ ସବୁ ପଡିଥିଲା। ଯେମିତି ପୋ ମେଳଣର ପଡେ ସବୁ ସେମିତି ପଡିଥିଲା କିନ୍ତୁ ଏଇଆ ଫରକ ଦୋଳି ପଡିଥିଲା।
ଓ ହୋ ଆଛା ସବୁ ଦୌ ରେ ବନ୍ଧାଜାଏ କେମିତି ବାନ୍ଧନ୍ତି ତ ଗଛ ନଥାଏ ମାନେ ଏଇ ଯୋଉ ବାଉଁଶରେ ବାନ୍ଧନ୍ତି।
ନାପ୍ ଗୋଟେ ଜାଗାରେ ଆମେ ବା ଦେଖିଲୁ ବାଉଁଶରେ ବନ୍ଧାହେଇଥିଲା ହେଇଥିଲା ମାନେ ଆମ ସେ ଟିକେ ଦୂର ଟିକେ ଜଷ୍ଟ ଦୂର। ଆଉ ଗୋଟେ ଜାଗାରେ ଗଛରେ ସବୁ ବାନ୍ଧହେଇଥିଲା ହେଇଥିଲା ସେଇଟି ସବୁ ବ ଙ୍କା ଯାଉଥିଲା ଗଛରେ ଯଉଗୁଡା ବନ୍ଧା ହେଇଥିଲା ବାଉଁଶରେ ଯଉଗୁଡା ବନ୍ଧାହେଇଥିଲା ସିଧା ସିଧା ଯାଉଥିଲା।
ହୁଁ ହୁଁ ହୁଁ ହୁଁ। ଆଛା ଆଛା। ରଜରେ ସବୁ ଡ୍ରେସ୍ କରିଥିଲ ନା। ହ ଡ୍ରେସ୍ କରିଥିଲ ନା ଶାଢୀ କରିଥିଲ।
ଶାଢୀ କରିଥିଲି ଗୋଟେ ଦିନ ପାଇଁ ଆ ଦିଟା ଶାଢୀ କରିଥିଲି ଆଉ ଗୋଟା ଡ୍ରେସ୍।
ହୁଁ। ହଉ ତମକୁ କଣ ଭଲ ଲାଗେ ଆମିଷ ଭଲ ଲାଗେ ନା ନିରାମିଷ ଭଲ ଲାଗେ? ଭେଜ ନା ଅନଭେଜ ଭଲ ଲାଗେ।
ନିରାମିଷ ଭଲ ଲାଗେ।
ନିଆମିଷ ଭଲ ଲାଗେ। ନିରାମିଷ ରେ କଣ ଖାଇବା ପାଇଁ ଭଲ ଲାଗେ?
ନିରାମିସରେ ପନିର। ଆଉ ହଁ ପନିର ଖାଇବା କୁ ଭଲଲାଗେ ଆଉ କଣ?
ହଁ ପନିରରେ କଣ ପନିରରେ କୋଉ ଆଇଟମ ତମ ଭଲ ଲାଗେ ବେଶୀ।
ତରକାରୀ ଭଲ ଲଗେ ପନିର ଯାହା କଲେ ମୁଁ ଖାଇବିଁ ସବୁ ଖାଏ।
ଓ ହୋ କେବେ ପନିର ରୋଷେଇ କରିଚ ନା?
ହୁଁ ହୁଁ ହଁ।
ରୋଷେଇ ତମେ କର ନା।
ହଁ ପନିରକୁୁ ଛାଣକି ଖାଏ।
ହଉ। ଆଚ୍ଛା ଆଚ୍ଛା ତମେ କେମିତି ପନିର ତରକାରୀ ଟା କେମିତି ତମେ ରୋଷେଇ କର।
ହୁଁ ଶାଡ଼ି ଟା ତ ମୁଁ ତରକାରୀ ଫରକାରୀ କରେନି ନନେ ଛଣା ଛଣି ହେଲେ ମୁ କରିଦିଏ।
ହୁଁ ହୁଁ।
ହୁଁ।
ଚାଣିମାଣି ଚାଣି ଖାଇବା ପାଇଁ ତମେ ଭଲ ଲାଗେ ଆଉ।
ହୁଁ। କାଟିଦଉ ଛାଣିଦଉ।
ହୁଁ ହୁଁ। ଚିଲି ଭଲ ଲାଗେ ନା ପନିର ନା ତରକାରୀ ଟା ଭଲ ଲାଗେ ନା ଟିକା ଟା ଭଲ ଲାଗେ।
ମତେ ଛଣା ମାନେ ପକୋଡା ହେଇଥିବ ମତେ ସେଇଟା ଭଲ ଲାଗେ ବେଶୀ।
ଓ ହୋ ପକୋଡା ଟା।
ହୁଁ ଭାତ ଡାଲି ପନିର ପକୋଡା ଦେଇଦେଲେ ମୁଁ ଖାଇଦେବି।
ବାଃ ଏତେ ସୁନ୍ଦର ହ। ହଁ ତମେ ଆମ ଘରକୁ ଆଛ ଆମ ଘରେ ବହୁତ ଅଧିକ ପନିର ବହୁତ ପନିର ଆମର ହୁଏ। ଆସ କେତେ ପନିର ଖାଇକି ଯିବ। ହଁ ମତ ବି ବିରକ୍ତିଆ ଲାଗେ ମୁଁ ଜମା ବି ପନିର ଖାଏନି।
ଉୁଁ ପନିର ପକୋଡା ନିଜେ ନିଜେ କ ଭାତ ଡାଲି ପନିର ପକୋଡା ଖାଇଚି।
ହୁ ହୁ ଆମର ଅଧିକା ପନିର ହୁଏ। ତ ଘରେ ତିଆରି ହୁଏ। ସେଥିପାଇଁ ମ ବିରକ୍ତ ଲାଗେ ଏଗୁଡା ଭାରି।
ହୁଁ। ହୁଁ ଛତୁ ତମେ ଖାଉନ ସାଧା ତ ନା? ଛତୁ ବି ଖାଆନ୍ତି କିନ୍ତୁ ମୁଁ ଖାଏନି।
ଓହୋ ଛତୁ ଭଲ ଲାଗେନି ଛତୁ ଟା ମତେ ଭଲ ଲାଗେ।
ନା ସେ ଭଲ ଲାଗେନି।
ଆଛା। ଆଉ ମେହେନ୍ଦୀ ଲଗେଇଥିଲ ନା ରଜରେ?
ହଁ।
ହଁ।
ନିଜେ ନିଜେ ସବୁ
ମେହେନ୍ଦୀ ତମକୁ ଭଲ ଲଗେଇ ଆସେ ନା?
ହଁ।
ହଁ ଆଉ ଅଳତା ଲଗେଇଥିଲ ନା?
ହଁ ଅଳତା ଲଗେଇଥିଲୁ ମେହେନ୍ଦୀ ଲଗେଇଥିଲୁ ମେହେନ୍ଦୀ ଛୁଆଙ୍କର ବି ଲଗେଇ ଦେଇଥିଲି।
ତମେ ବହୁତ ଜାଣିଛ ତମେ ସର୍ବଗୁଣ ସଂପନ୍ନା। ତମକୁ ସବୁ ଆସେ ହୁଁ।
ସେମତି କଣ କହିହବ? ହୁଁ।
ଯାହୋଉ ରଜ ଟା ତମର ତ ବହୁତ ଭଲରେ ଭଲରେ ଯାଇଛି। ଏ ବର୍ଷ ରଜ ଆର ବର୍ଷକୁ ବଞ୍ଚିକି ଥିଲେ ମଣିଷ ପୁଣି ଆର ବର୍ଷ ରଜ ହୁ ହୁ ଆହୁରି ଗୋଟେ ବର୍ଷ। ରଜ ପାଇଁ ଅପେକ୍ଷା କରିବା ପାଇଁ ପଡିବ ରଜ ପାଇଁ।
ବର୍ଷ କେତେ ଜଲ୍ଦୀ ଶେଷ ହେଇଯିବ ବର୍ଷ ସରିବା ଉପରେ। ଆଉ କାହିଁ ବର୍ଷ କାହିଁ ଆଉ କୋଉଠି ପାଞ୍ଚ ଛଅ ମାସ ଗଲେ ଶେଷ ବର୍ଷ।
ଶେଷ।
ବର୍ଷ କେତେ ଜଲ୍ଦୀ ସରିଯିବ କିଛି ଜଣା ବି ପଡୁନି।
ଓଃ।
ହଁ ବୟସଟାବି ଆମ ସେତେ ଜଲ୍ଦୀ ଜଲ୍ଦୀ ଗଡି ଗଡି ଯାଉଛି।
ହୁ ହୁ। ହୋଉ ତାହେଲେ ଠିକ ଅଛି ତମେ କଣ କରୁଛ ପରା ଆମେ ପରେ କେଟେବେଲେ କଥା ହେବା ହେଲା।
ହୁଁ ହୁଁ।